ହାଲୋ।
ହଁ କଣ କରୁଚ?
ହଁ ଏଇଠି ବସିଛି ଆଉ।
କୋଉଠି ଘରେ ନା ବାହାରେ?
ଏଇ ବାହାରେ ବସିଚି।
ଆଚ୍ଛା ଆଉ ତମ ଗାଁ ଆଡ଼େ ହାଲଚାଲ କଣ?
ମାନେ ମୋ ହାଲଚାଲ ନ ପଚାରିକି ଏକାଥରେ ଗାଁ ଆଡେ ହାଲଚାଲ।
କହୁନ ତମର ହାଲଚାଲ୍।
କାହିଁ ତମେ ଗାଁ ଆଡେ ହାଲଚାଲ ପଚାରିଲ ଗାଁ ଆଡ଼େ ଶୁଣ।
ଆଉ କୁହ ଯୋଉଟାବି ଯାହାବି?
ଗାଁଆଡେ ହାଲଚାଲ ମାନେ କଣ ଆଉ କହିବି ଆମ ରାସ୍ତାରେ ଗାଡି ମଟର ଯାଉଚି। ଆମର ମାଟି ରାସ୍ତା ନୁହଁ ପିଚୁ ରାସ୍ତା।
ହୁଁ ହୁଁ।
ଆଉ ଟିକେ ଝିପ୍ ଝିପ୍ ବର୍ଷା ହଉଥିଲା ଏବେ ଆଉ ହଉନି।
କଉଠି ଘର କଉଠି?
ଘର ଆମର ନା।
ଆଉ।
ଘର ଆମର ଓଡିଶାରେ।
ହଁ ହାଲୋ।
ହୁଁ ହୁଁ ହାଲୋ।
ଘର ପା ଓଡିଶାରେ।
ଓଡ଼ିଶାରେ ବୋଲି ଜାଣିଚି ନହେଲେ ଓଡ଼ିଆ କେମିତି ଆସିଥାନ୍ତା କୁହ।
ହୁଁ ହ୍ନା ହ୍ନା।
କୋଉଠି ବା?
ଘର ଜଗତସିଂହପୁର।
କଁ କରୁଚ ପଢ଼ାପଢ଼ି?
ପଢାପଢି ସରିଲାଣି ଆଉ।
କଣ ପଢିଚ?
ମୁଁ ପୁରା ସବୁ ପଢି ଦେଇଚି। ଆରେ ମୁଁ ଆ ଆରେ ଆରେ ମୁଁ ବା ମ୍ୟାରେଡ କରିଚି।
ଆଚ୍ଛା ହଜବ୍ୟାଣ୍ଡ କଣ କରୁଛନ୍ତି?
ହଜବେଣ୍ଟ କରୁଛନ୍ତି ଆଉ ଫାୟାର ପୋଲିସ୍।
ଓ ଫାୟାର ପୋଲିସ୍।
ହୁଁ।
କୋଉଁଠି ଏଇ ଲୋକାଲେରେ ନା ଆଉ କୋଉଠି ପଡ଼ିଚି।
ନା ନା ଆମ କେନ୍ଦ୍ରାପଡ଼ାରେ।
ଆଚ୍ଛା ତମେ କେନ୍ଦ୍ରାପଡ଼ାରେ ଏବେ ଅଛ ନା ଜଗଦୀଶସିଂହପୁରରେ ଅଛ।
ନାଇ ମୁଁ ଜଗତସିଂହପୁରରେ ଅଛି। ଗୋଟେ ଆମ ଦାଦା ଝିଅ ଭଉଣୀର ମ୍ୟାରେଜ ଥିଲା ତ ଘରକୁ ଆସିଥିଲି।
ତ ମ୍ୟାରେଜ୍ କରିସାରିଲଣି ନାଇଁ।
ହୁଁ।
ଏ ଖିଆ ପିଆ ଠିକ୍ ହେଲାଣି।
ହଁ ହଁ ଖିଆ ପିଆ ଏବେ ସାରିକି ଆସିଲୁ ଆଉ।
ମୋତେ କହିଲ କରିବି ବୋଲି ମେସେଜ୍ କିନ୍ତୁ ତମେ ମତେ ଓଲ ଟା କହୁଚଯେ ମେସେଜ୍ କିମଟି କଲନି ବୋଲି।
ଆରେ ମୁଁ କହିଲି ମୁଁ କରିଥାନ୍ତି ଯେ ଗୋଟେ କଲ୍ ଟା ଆସିଲା କଥା ହଉଥିଲି ଆଉ ତମ ପାଖକୁ କଲ୍ କରିବାକୁ ମୋର ଆଉ ମନେ ହିଁ ନାହିଁ।
ହେଲେ ଏଟା କେବେଠୁ ଚଲଉଚ ଏ ଆପ୍?
ଉଁ।
ଏହି ଆପ୍ ଟା କେବୁଠୁ ଚଲେଇଲଣି?
ଚଲେଇଲେଣି ମାନେ।
ମାନେ ୟୁଜ୍ ୟୁଜ୍ କେବେଠୁ କଲଣି?
ଆରେ ହଁ ମୁଁ ବୁଝୁଛି ଯେ ଅ ଆ ତମେ ସେ କଥା ଛାଡ଼ ତମେ ଆଉ କଣ କହିଲ?
ଆଉ କଣ କହି
ଆଉ ତମର କଣ ଖିଆ ପିଆ ହେଲା।
ହଁ ମୋର ଏଇନା ଖିଆ ପିଆ ସରିଲା ଭାତ ଡାଲି ଭଜା।
କି ଭଜା ପୋଟଳ?
ନାଇଁ ଅଲଡ଼ି।
ଅଲୋଡି।
ଅଲଡି ଟା କଣ ଝୁଡୁଙ୍ଗ ଝୁଡୁଙ୍ଗ।
ଆଉ ଝୁଡୁଙ୍ଗ କହୁନ ଅଲଡି କଣ?
ହୁ ହୁ ହୁ ନାଇଁ ତମ ଭାଷାରେ ଝୁଡ଼ୁଙ୍ଗ ଆମ ଗଞ୍ଜାମିଆ ଭାଷାରେ ଅଲୋଡ଼ି ନା?
ଆଚ୍ଛା ଆଚ୍ଛା ତମେ କଣ ଏବେ ଗଞ୍ଜାମରେ।
ନାଇଁ ମୁଁ ଏମ୍ପିରେ।
ଆଚ୍ଛା ଆଚ୍ଛା। ଅ ଏମ୍ପିରେ କଣ ଗୋଟେ ଖାଆନ୍ତି ବା ଚାରୁ ପାଣି?
ନାଇଁ।
ଆଉ କଣ ତୋରାଣୀ।
ହଁ ସେଇଟା ଆଗା କଣ ଚୁହା ନା କଣ ଏମିତି କହୁଛନ୍ତି ସେଇଟା ସ
ଆନ ତମେ ଖାଇନ ଏମ୍ପିରେ ରହୁଚ ଖାଇନ?
ନାଇଁ ନାଇଁ ଖାଇଚି ଦହି ପାଣି ଟାଇପ୍ ର ବନେଇକି ଦେଉଛନ୍ତି।
ହଁ।
କିନ୍ତୁ ସେଇଟାକୁ କଣ ଗୋଟେ ହିନ୍ଦୀରେ ନା ତାଙ୍କ ଭାଷାରେ କଣ ଗୋଟେ କହୁଛନ୍ତି ନା ଟା ମନେ ନାହିଁ।
ଅ ଏଥରକ ଆସିଥିଲେ ଓଡିଶା ମୋ ପାଇଁ ନେଇକି ଆସିବ ଆଉ।
ହଁ ଠିକ୍ ଅଛି ଏଇଟା ଗୋଟେ କଥା।
ହଁ ମୁଁ ନ କହିଥିଲି ଯେମିତି ତମେ ମନ କୁ ମନ ନେଇ ଆସିଥାନ୍ତେ।
ଏଟା ଗୋଟେ କଥା ଏବେ ତ ନିଜର ହେଇଗଲଣି ନା।
ଇଲ ମୋ
ନେଇଦେବି କିଛି ଟେନସନ୍ ନାହିଁ।
ଆଚ୍ଛା ଆଚ୍ଛା। ଏମିତି କି?
ହୁଁ।
ହଉ। ଆଉ ଆଉ ସେପଟେ ସବୁ କଣ ଫେମସ୍?
ଏହିପଟେ ତ ମୁଁ ଏକ୍ସପ୍ଲୋରା କରିନି। ମାନେ ହଁ ଯା ମୁଁ ଆସିଲିଣି ଛଅ ମାସ ହେଲା।
ହଁ ଆଚ୍ଛା ଆଚ୍ଛା।
ତ ଏଇଠେ ଯୋଉ ନର୍ମଦା ଘାଟକୁ ଯାଇଥିଲି ଗାଧୋଇବା ପାଇଁ ଆଉ ଉଜେନ ଯାଇଥିଲି ମହାକାଳେଶ୍ୱର ଟେମ୍ପଲ୍ ମନ୍ଦିର।
ହୁଁ ହୁଁ।
ଦିଟା ଜାଗା ହିଁ ଯାଇଚି ଆଉ ଗୋଟେ ଯିବା। କାଳେଶ୍ଵର ଯାଇଥିଲି ହୁଁ।
ମୁଁ କହିନି ସେଠି କଣ ଜବ୍ କରୁଛ?
ହଁ ଜବ୍ କରୁଛି ନାଇଁ କାମ କରୁଛି। ପଢ଼ାପଢ଼ି ବି ଚାଲିଛି କଣ୍ଟିନ୍ୟୁ।
ହୁଁ। ଆଚ୍ଛା।
କେତେ କଣ ପଇସା କମେଇଲଣି?
ତମେ କଣ ଆଉ ଆଜି ଓ ଭାତ ଡାଲି ଭଜା ଖାଇଥିଲ ପରା।
ହୁଁ ତମେ କଣ ଖାଇଥିଲ?
ମୁଁ ପୁରୀ ଡାଲମା ମି ଠା କାକେରା ଆଉ।
କୁହନା କୁହନା।
ହୁଁ କୁହନା।
ହାଁ। ନାଇଁ ନାଇଁ ତମେ ଯେତେ ପ୍ର ପ୍ରକାର କହିଲଣି ମୋର ଆଶା ରହିଗଲାଣି। ଖାଇବାଟାରେ ଭାଇ କମ୍ପମାଇଜ ନାଇଁ
ଓହୋ। ଏମିତି କି?
ହୁଁ।
ହୁଁ ଆଉ ଯୋଉ ଆଉ ତମ ଦେଲେ ଖାଇବାକୁ କଣ ଭଲ ଲାଗେ?
ଖାଇବାକୁ ସବୁ ମୁଁ ଖାଏ ମୋର କିଛି ବାହାନା ନାହିଁ।
ଆଚ୍ଛା ଆଉ ଭେଜ ଉପରେ?
ଭେଜ୍ ତ କଣ ଭେଜ୍ ଛତୁ ପନିର୍ ତ ଦୁଇଟା ହିଁ।
ହଁ।
ଠିକ୍ଞା
ଆଉ ତାହେଲେ ଛତୁ ପନିର ଯଦି ଦିଟା ହିଁ ତାହେଲେ ଜ ଜଗନ୍ନାଥ ତାହେଲେ ଏତେ ଭୋଗ କେମିତି ଖାଉଛନ୍ତି?
ନାଇଁ ନାଇଁ ସେ ସବୁ ଅଛି। ହିଁ ହିଁ ଅଛି କିନ୍ତୁ ଏ ରଥଯାତ୍ରା ହବ। ଆ
ହୁଁ ଆସୁନ ଯିବା ବୁଲିବାକୁ।
ବା ଏବେ ଡାକି ଦେଇକି ଗଲା ପରେ ତମେ କିଏ କହିଲ ହଇ
ହଁ ହଁ ହଁ ହଁ।
ଆ ମୁଁ ମୋ ଜବ୍ ଛାଡ଼ିକିରି ଏବେ ତ ଯାଇଥିଲି ଗାଁକୁ। ଛୁଟିରେ ଆଉଥରେ ଏବେ ଯିବି ମାସ ହେଇନି ଆଇତେ ଆୟାର ଆଉଥରେ ଯିବି ତାପରେ ତୁମେ ଆସିବନି ଦେଖା କରିବନି। ମୋର ଆଜ୍ଞା ଲସ ହେଇଥିବ ଆଉ ଥରେ ଗାଁ କୁ ଗଲେ ମୁଁ ତମକୁ କହିବି। ଯେତେବେଳେ ଫ୍ରି ଥିବା ମିଶିବା।
ଆଚ୍ଛା ହଉ।
ଆଉ କଣ କୁହ।
ଆଉ କଣ ଏମତି ତ ଚାଲିଛି ଆଉ ଏବେ ଖିଆ ପା ସରିଲା ଯିବା ଶୋଇବା ଗରମ ତ ହଉଚେ ଆଉ କୁହନ ଆଉ।
ହଁ ବହୁତ ଗରମ ହେଉଛି ଏ ବର୍ଷ।
ସୋଇ ବି ହଉନି ଟିକେ ଶାନ୍ତିରେ।
ଆଉ ପିଲା ଛୁଆ ହେଲାଣି ନା ନାଇଁ?
ହଁ ମୋର ପୁଅଟେ ଝିଅଟେ।
ଆଚ୍ଛା କେତେ ଏଇଜ୍ ହେଲାଣି ବୟସ କେତେ?
ପୁଅ ହେଲାଣି ନାଇନ୍ତ ରେ ପଢୁଛି ଝିଅ ଷ୍ଟାଣ୍ଡାର୍ଡ ଟୁ ରେ।
ଆଚ୍ଛା ବଡ଼ ହେଇଗଲେଣି।
ହୁଁ ହୁଁ।
ହେଲେ ଜଲ୍ଦି ବାହା ହେପଡ଼ିଲଣି ନା ତମେ ବଡ଼ ମୋ ଠୁ
ହ ହ ହ ହ ହ ହ।
ଆଉ ପିଲା ନାଇଁଥ ପଡ଼ିଲାଣି ବୋଇଲେ
ହ ଯାହାବି ଗୋଟେ ଆଉ।
କେତେ ତମକୁ କେତେ ବୟସ ହେଇଛି?
ମତେ ପଚାଶ ଖଣ୍ଡେ ହେଲାଣି।
ଆରେ
ଆରେ
ମୋତେ କାହିଁ ବିଲିଭ ବିଶ୍ୱାସ ଆକା ହଉନି।
ହଉନି ବିଶ୍ୱାସ ଆଉ ମୁଁ କଣ କରିବି। ଯଏ ଯାଇକି ସାର୍ଟିଫିକେଟ ଦେଖେଇବି।
ଯାହା ତମ ଇଚ୍ଛା ଆଉ।
ଆଚ୍ଛା ହଉ। ଓ କଣ ଆଉ କହିବି ତମକୁ।
କହୁନ।
ନା ମୁଁ ଆଉ କଣ କହିବି। ଯା କଥା ହବା କାଲି ସକାଳେ ହବା ଆଉ ଯାଅ ଶୋଇ ପଡିବ ଯା।
ଶୁଣ ଶୁଣ।
ହଁ କୁହ କୁହ।
ଏବେ କଣ ହେଲା କି?
ଆଁ
ଏବେ କଣ ହେଲା କଥା ହେବାକୁ ପ୍ରୋବ୍ଲେମ୍ କଣ?
କିଛି ନାଇଁ ଶୋଇବା ନା।
ଶୋଇବା ଆଉ ଟିକେ ଗଲେ।
ଏ କାଲି ଆମର ଦାଦା ଝିଅ ଭଉଣୀର ବାହାଘର ଥିଲା। ଆମେ କାଲି ରାତି ଯାକ ଅନିଦ୍ରା ହେଇଛୁ ଆଜି ସକାଳୁ ଶୋଇପାରିଲୁନି ଆଜି ଖରା ବେଳେ ଟିକେନାକରୁ ଶୋଇଛି ଯେ ଉ ଠିଲି ସାଢେ ଛଅଟାରେ ହେଲା।
ହୁଁ ହୁଁ।
ଆଉ ସୋଇଆ ଆଉ।
ହେଲେ ହଜବେଣ୍ଡ ଆସିନାହାନ୍ତି ସ୍ଵାମୀ?
ମୁଁ ଘରକୁ ଆସିଛି ଦାଦା ଝିଅ ଭଉଣୀ ବାହାଘର କହୁଥିଲି ପା।
ଓହୋ।
ଘରକୁ ଆସିଛି କାଲି ତାର ରିସେପସନ ଓହ ଆଉ ଏମିତି ଆ।
ହେଲେ କଣ ଏଞଜୟ ହେରା କରିବ ମଜାମସ୍ତି କରିବ।
ଯିବୁ ଆଉ। ମଜା ମସ୍ତି କଲେ ଫଟୋ ଫଟ ଉଠେଇଲେ ଛାଡିବୁ ତମ ପାଖକୁ ଆଉ ଦେଖିବ ଆଉ।
ହଁ ହୋଉ ଦେଖିବା।
ହୁଁ।
ଆଉ।
ଆଉ କଣ?
କେବେ ହବ?
ହଁ ରିଟର୍ଣ ହେଲା ବେଳକୁ ଏକ କି ଦୁଇ ହେଇଯିବ ଆଉ।
ଏକ ଦୁଇ ହଁ
ଆଉ ଏବେ ତ ଘରକୁ ଆଉ ଆସିପାରିବିନି ଯାଇକି ଏକ ଦୁଇ ଆଡକୁ ଆସିବି ଆଉ। ଏ ଯୋଉ ଏକ ଦୁଇ ଆଡକୁ ଯିବି ହାରି ଆଉ ଆସିବିନି ଏବେ। ଯାଇକି ଦଶହରା ବେଳକୁ ଦେଖିିଆ।
ହୁଁ।
ଆଉ ମୁଁ ଗାଁ ଓଡ଼ିଶାକୁ ଗଲେ ତମକୁ କଲ୍ କରୁଚି।
ହଉ ତମେ ଓଡିଶା କୁ ଆସ।
ଆଉ?
ହଉ ଯାଅ ଶୋଇପଡିବ ଯାଅ ମୁଁ ଯାଉଚି ଶୋଇବି ନି
ଆଉ ଆଉ ଗୋଟେ ଟାସ୍କ ଟେ ପୂରଣ କରିଦଉନ?
ହଁ କାଲି